ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ନମସ୍କାର ଜୟ ଜଗନ୍ନାଥ। ଆଜ୍ଞା-ଆଜ୍ଞା ଭଲ ଆପଣ ଭଲ ଅଛନ୍ତି?
ଆଜ୍ଞା ବହୁତ ଭଲ ଅଛି।
ଆଉ କଣ ଚାଲିଛି?
ଏମିତି ବସ୍ ମ ମ କେତେବେଳେ କେରଳ ଛୁଇଁବ ବର୍ଷା ଛୁଇଁବ ପ୍ରଥମ ମୌସୁମୀ କେରଳ ହ ତାପରେ କେମିତି ଇଏ ଚାଷ ବାସ କର ଆଜ୍ଞା ଟିକେ ଏଥିରୁ ଇଚ୍ଛା ହେଲାଣି ଏବେ ଆଜ୍ଞା ଯୋଉ ଭଳି ଭାବେ ମାନେ କୀଟନାଶକ ପ୍ରସ୍ତୁତ ଇଏ ମିଶ୍ର ତ ଆମେ ଖାଦ୍ୟ ଖାଉଛୁ। ସେପ ଆଜ୍ଞା ବାରମ୍ବାର ଏଇ ସବୁ ଜିନିଷ ବହୁତ ଜିନିଷ ସଚେତନତା ରୂ ଭିଡିଓ ଦେଖିକି ଆଜ୍ଞା ବହୁତ ଦୁଃଖ ଲାଗୁଛି। ତ ଏଥର ବର୍ଷାର ଆଗମନ ହେଲେ ଭାବିଛି ଯେ କିଛି କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମୟ କାଢିକି ସେଥିରୁ ଆପଣ ଆପଣ କିଛି କର ଲଗାନ୍ତି କି ନା ନାଇଁ ଘରେ ବାରି ପଟେ ଆପଣ?
ନ ଘରେ ତ ଲଗା ଲଗି ହୁଏ ସେ ବାପା ଲଗାନ୍ତି ମୁଁ ବି ସାହାଯ୍ୟ କରେ ବେଳେବେଳେ। ବାଡିରେ ଶାଗ ହୁଏ ତାପରେ ଜହ୍ନି ଭେଣ୍ଡି ପୋଟଳ ଏଇ ସବୁ ଲଗା ହୁଏ ଆମର। ଏମିତି ନୁହେଁ ଯେ ମାନେ ବିକ୍ରି ଫିକ୍ରି କରିବା ପାଇଁ ତ ହୁଏନି ହଁ କେତେ କେତେବେଳେ କେମିତି ବାହାରି ପଡେ ବାରିରୁ। ଆଉ ଚାଲିଛି ସେମିତି ଆଉ ତାହେଲେ ଚାଷ ବାସ କରିବେ ବୋଲି ଏଥର ମନସ୍ଥ କରିଛନ୍ତି?
ମୁଁ ଏଥର ମନସ୍ଥ ଆଜ୍ଞା କରିଛି କାରଣ ବହୁତ
ସିଆଡେ
ଚାଷ ମୁଁ ଟିକେ ଆଜ୍ଞା ବହୁତ ଗୁଟେ ଭଡିଓ ଫିଡିଓ ମୂଁ ଦେଖିଲା ଖିଣୁ ବହୁତଟିକେ ମୋଟିଭେସନ ଆସିଯାଇଛି। ମୁଁ ଭାବୁଛି ଘରେ ଅନେକ କିଛି ଭିଡିଓ ଦେଖୁଛି କିଏ ଛାତ ଉପରେ ତାଙ୍କର ଭଲ ପ୍ରଣାଳୀ କରିକି ପରବା ଚାଷ କରିପାରୁଛନ୍ତି। ନିଜ ଖାଇବା ପାଇଁ ଏମତିି ବିକ୍ରି ଉଦେସ୍ୟରେ ନୁହଁ ନିଜେ ଖାଇବା ପାଇଁ। ଅଳ୍ପ ସମୟ କାଢିକି କି ମାନେ କାର୍ଯ୍ୟ ବ୍ୟସ୍ତତାାର ଅଳପ ସମୟ କାଢିକି ଗୋଟେ ଅଳ୍ପ ଜାଗାରେ ଛାତ ଉପରେ ହଉ କିମ୍ବା ବାଡି ପଟରେ ହଉ - ଭଲ ଜାଗାରେ ସେ କରିଛନ୍ତି କିଛି ଭେଣ୍ଡି ଭଲ ଫଳୁଛି। ବାଇଗଣ ଫଳୁଛି ବିନା ଖତ ସାରରେ ବିନା ସରି ଖତ ସାର କହୁଛି ଆମର ଉଁ କୀଟନାଶକ ଇଏ ହେଉରା ବିନା କିଛି ନ ଦେଇେଇକିେ ବିନା ପେଷ୍ଟିସାଇଡ ରେ ଭଲ ଫଳ। ଭଲ ଅମଳ ହଉଛି। ତ ସେଇଥିଥରୁ ଟିକେ ଦେଖି ମତେ ନିଜକୁ ଖୁସି ଲାଗିଲା ଆଟଲିଷ୍ଟ ନିଜକୁ ଯଦି ନିଜ ଦେହ ଶ ଶରୀର ପାଇଁ ଯଦି ଆମେ ଅଧଘଣ୍ଟେ ଘଣ୍ଟେ ଚାଲୁଛେ।
ଆଛା
ଏମିତି ରେ ଆମ ଦେହ ପାଇଁ ସ୍ଵାସ୍ଥ୍ୟ ସୁରକ୍ଷା ପାଇଁ ଆମେ ବେମେ ଫସଲ ଟିକେେ ନିଜେ କଁ ପାଇଁ କରିପାରନି ବାରିପଟେ କି କିମ୍ବା
ହୁଁ ହୁଁ ସ୍ଵାସ୍ଥ୍ୟ ହିତ ଆମର ସମ୍ପଦ ନା ସ୍ଵାସ୍ଥ୍ୟ ଥିଲେ ସବୁ ଅଛି। ଯଦି ସ୍ଵାସ୍ଥ୍ୟ ରହିବନି ଆମ ପାଖରେ ତାହେଲେ ମାନେ ଆଉ ଯାହାବି କିଛି ଆମର ରୋଜଗାର ହଉ ସେ ଗାଡି ଘୋଡା ଏ ସବୁ କଣ ହବ ସ୍ଵାସ୍ଥ୍ୟ ତ ନଥିବ ଆମ ପାଖରେ ତାକୁ ଭୋଗ କରିବା ପାଇଁ ତ ଆମେ ନଥିବା। ଆଉ ସେ ତୁଚ୍ଛ ହେଇଯିବ ସବୁ ସ୍ୱାସ୍ଥ୍ୟ ଟା ଆମ ପାଇଁ ମାନେ ବଡ ଜିନିଷ ନା ଆଉ ତାକୁ ଠିକ ରହିବା ପାଇଁ ଆମେ ଠିକ କଥା ବି ଆପଣ କହିଲେ ଯୋଉ ରାସାୟନିକ ସାର ପଡୁଛି କୀଟନାଶକ ଆଉ ତାଠୁ ଦୂରେଇ ରହିକି ଯଦି ଜୈବିକ ଉପାୟରେ ନିଜେ କିଛି ଗଛ ଲଗେଇ ସେଥିରୁ ଫଳ ତୋଳି ନିଜ ଘରେ ରୋଷେଇ କରି ଖାଇବା ଆମ ସ୍ୱାସ୍ଥ୍ୟ ଭଲ ରହିବ ନିଶ୍ଚିତ ଆଉ ତା ତା ଦ୍ଵାରା ବି ମନରେ ଗୋଟେ ମାନେ ଆତ୍ମସନ୍ତୋଷ ହବ ଯେ ଗୋଟେ ମୁଁ ନିଜେ ଗୋଟେ ଗଛ ଲଗେଇକି ସେଥିରୁ ଗୋଟେ ଫଳ ଫଳିଲା ମୁଁ ସେଇ ଫଳଟି ଖାଇଲି। ସେଇ ଯୋଉ ଖୁସି ସେଇ ଯୋଉ ଆନନ୍ଦ ସେ ଆଉ କଉଥିରେ ମିଳେନି।
ନାଇଁ ଜୈବିକ ଚାଷ ଯୋଉ ପଦ୍ଧତିରେ ହୁଏ କୃଷି ପଦ୍ଧତିରେ ହୁଏ କିନ୍ତୁ କୀଟନାଶକ ରାସାୟନିକ ବ୍ୟବହାର ହୋଇନଥାଏ। ମାନେ ପ୍ରାକୃତିକ ସାର ଜୈବିକ ଉତ୍ପାଦନ ଯଉ ବ୍ୟବହାର କରାଯାଏ ଯାହା ଫଳରେ ଗୋଟେ ମା ତିର ନିଜର ଉର୍ବରତା ଫର୍ଟିଲିଟି ରହିଥାଏ। ତା ସହିତ ପରିବେସୁମନ ଦେହେଁ ଠିକ ରଖିବ ଯେମିତି ଆମେ ଯୋଉ ଗୋବର ଖତ କମ୍ପୋଷ୍ଟ ରେ କରୁଚେ। ତୋସ ତାପ ତାକୁ ଛାଡିଦେଲେ ଯୋଉ ଜୈବିକ ଚାଷରେ ଯୋଉ ଉତ୍ପାଦିତ ଯୋଉ ଖାଦ୍ୟ ହଏ ତ ସ୍ଵାସ୍ଥ୍ୟ ପ୍ରତି ମଧ୍ୟ ଉପକାର ପୌଷ୍ଟିକ ହୋଇଥାଏ ଉ ଆଁ ପଣ ବର୍ତ୍ତମାନ ସମୟରେ ଅନେକ ଚାଷୀ ଜୈବିକ ଚାଷ ପ୍ରତି ମଧ୍ୟ ଆକୃଷ୍ଠୀ ହେଉଛନ୍ତି। କାରଣ ଏହା ମାନେ ଦୀର୍ଘ ମିିଆଦିରେ ଆପଣଙ୍କ ମାଟିର ଗୁଣମତ୍ତା ରକ୍ଷା କରିବ ମନେ ସୁସ୍ଥ ପରିବେଶ ଗଠନଅ ଦ ସାହାଯ୍ୟ କରିବ ଏଇ ଜୈବିକ ଚାଷ।
ନାଇଁ ଜୈବିକ ଚାଷ ବି ଭଲ ଆମ୍ ମାନେ ଆ ରାସାୟନିକ ଚାଷ କୁ ବି ଆମେ ଏତେ ଦୂରେ ମାନେ କଣ ଘୃଣା କରିପାରିବାନି ନିନ୍ଦା କରିପାରିବାନି କାହିଁକି ନା ଯେତେବେଳେ ଦେଶ ଆମର ସ ଦେଢଶହ କୋଟି ଲୋକ ରହୁଛନ୍ତି ଆଜ୍ଞା ଆମ ଦେଶରେ। ଆ ଏତେ ଲୋକଙ୍କୁ ଖାଦ୍ୟ ଯୋଗେଇବାକୁ ହେଲେ ରାସାୟନିକ ସାର ନିଶ୍ଚିତ ଭାବେ ପ୍ରୟୋଗ କରିବାକୁ ପଡିବ ଇଏ ନହେଲେ ମାନେ ଏତେ ଲୋକୋକୁ ଖାଦ୍ୟ ଶସ୍ୟ ଯୋଗେଇ ହବନି କାହିଁକି ନା ଜୈବିକ ସାରରେ ସେଇ ଯଉ ଚାଷ ପ୍ରଣାଳୀ ସେ ବହୁତ ସାମୟ ସାପେକ୍ଷ ଆଉ ଉତ୍ପାଦନ ବି ବହୁତ କମ ସେଥିରେ। ରାସାୟନିକ ସରେ ମାନେ କଣ କମ ସମୟରେ ଅଧିକ ଫଳ ହେଇଯାଉଚି। ଅଧିକ ଉତ୍ପାଦନ ହଉଚି ଯାହା ଦ୍ଵାରା ଆମର ଏତେ ବଡ ଦେଶ ନା। ଆଜିକାଲି ବି ଚାଷ ବାସ ଦେଖନ୍ତୁ କମ ଲୋକ କରୁଛନ୍ତି ତ ଏତେ ଏ ବଡ ଦେଶର ଲୋକଙ୍କୁ ଖାଦ୍ୟ ଯୋଗେଇବା ତ କମ କଥା ନୁହେଁ ଆପଣ ଯାହା କଉସନ୍ତି ଠିକ କଥା ଜୈବିକ ସାର ଖାଇବା କଥା କାହିଁକି ନା
ନାଁ ଯଦି ଆମେ ବ ବ୍ୟକ୍ତିଗତ ଭାବେ ଆଉ ଚଷା ଉପରେ ନିର୍ଭର ନକରି ଆଉ କାହା ଉପରେ ନିର୍ଭର ନକରି ବ୍ୟକ୍ତିଗତ ଭାବେ ଯଦି ଏଇ ପର ଚେଷ୍ଟା କରିବା ମତେ ଲାଗୁଚି ଆଂଶିକ ସମଦଳ ଘଣ୍ଟିକି ଘଣ ଦବ ବର୍ଷା ସମୟରେ ଗଛ ଗୁଲବ ଗାଁରେ ଉମାନେ ଆଷ୍ଟଲିଷ୍ଟି ତୋଉଚନ୍ତି ଶହରରେ ତ ଆମକୁ ସମୟ ମିଳିନଥାଏ କିମ୍ବା ତା ସହିତ ଜାଗା ବନ୍ଧୁ ଉପଲବ୍ଧ ହୋଇନଥାଏ ଯୋଉଠି ଜି ସହରରେ ସହରରେ ମଧ୍ୟ ପ୍ର ହେଇପାରିବ ଆମେ ଯଦି ଛାତରେ ବ କରିବା ହେଇପାରିବ। ତୁମ ଗାଁରେ ଯୋଉମାନେ ନେଉଛନ୍ତି ଆଉ ଚାଷରୁ ବିମୁଖ ହେଲେଣି। ଆଜ୍ଞା ଆଉ ଗୋଟେ କଥା ଆପଣ ଯଉ କହିଲେ ତେ ଲୋକ ହେଲେଣି ଦେଢଶହ କୋଟିରୁ ଉର୍ଦ୍ଧ୍ୱ ଲୋକ ହେଲେଣି କିନ୍ତୁ ସମସ୍ତେ ମା ମ୍ ଚାଷ ଆଉ କି କରୁନାହାନ୍ତି ତ ଚାଷ ପ୍ରତି ଲୋକମାଙ୍କ ବିମୁଖ ହେବାରେ ଷ୍ଟାର୍ଟ କଲେଣି ଆରମ୍ଭ ହେଲାଣି। ତ ଆଜ୍ଞା ଗୋଟେ ସଫଳ ବସିବା
ସ୍ୱାଧାବି କଥା ବିମୁଖ ହବାଟା ଦେଖନ୍ତୁ ଆମର ହଉଚି କୃ ମାନେ ନାମକୁ ମାତ୍ର କୃଷ କୃଷି ପ୍ରଧାନ ଦେଶ। କିନ୍ତୁ କୃଷକ ମାନେ ଏଠି ଆମର ଗରିବ। କାହିଁକି ନା କୃଷକ ସେଇ ପା ଉପାୟରେ ମାନେ କଣ ସେଇ ଯୋଉ ପ୍ରୋତ୍ସାହନ କ୍ଷେଉ କିମ୍ବା ସରକାରୀ ସୁବିଧା ହଉ କିମ୍ବା ଜଳସେଚନ ର ସୁବିଧା ହଉ ଏସବୁ ଠିକ ଭାବେ ମିଳିପାରୁନି। ତ ବାଧ୍ୟ ହେଇକି ଲୋକ ଦେଖୁଛନ୍ତି କାଇଁ ଚାଷ କରିବି ବର୍ଷ ଯାକ ସେଥିରେ ଘାଣ୍ଟି ପୁ ମେ ହେବି ମାଟି କାଦୁଆରେ କିନ୍ତୁ ମାନେ ମୋ ପିଲାମାନୋନ ଖାଇବାକୁ ଗଡାଏଟା ପାଇବେନି। ବୁଛନ୍ତି ନା ନାଇଁ ତେଣୁ ବାଧ୍ୟ ହେଇକି ସେଇ ଚାଷୀ ଟା ବାପମ ଯାଇକି କୋଉଠି ସିକ୍ୟୁରିଟି ଗାର୍ଡ ରହୁଛ ସେଇ ଚାଷୀ ଯାଇକି କୋଉଠି ଅଟୋ ଚଲାଉ ସି ସେଇ ଚାଷୀ ଯାଇ କୋଉଠି ରିକ୍ସା ଭିଡୁଚି ସେଇ ଚାଷୀ ଯାଇକି କୋଉଠି ଦିନ ମଜୁରିଆ ଭାବେ ଖଟୁଚି। ବାଧ୍ୟ ହେଇକି ହିଁ ଏମିତି କରିବାକୁ ପଡୁଚି ଆଉ ମାନେ ସେମିତି ପରିସ୍ଥିତି ନହେଲେ ଗୋଟେ ଚଷା ପିଲା କେବେ ଚାଷ କାମ ଛାଡିକି ଅନ୍ୟ କାମ କରିବାକୁ ଆଗ୍ରହ ହେବେନି। କାହିଁକି ନା ମାନେ କ କତ ପୂର୍ବରୁ ଯୋଉ କ ଥାରା ଥିଲା ଚାଷ ଅଛି ଯାହାର କି ଆନନ୍ଦ ତାହାର। ସେ ଆନନ୍ଦ ଯିଏ ପାଇଛି ସେ ଅଲଗା ଆନନ୍ଦ, କିନ୍ତୁ ଯେତେବେଳେ ପରିସ୍ଥିତି ବାଧ୍ୟ କରୁଛି ସେମାନେ ମାନେ କଣ ଆଉ କରିବେ, ସମସ୍ତେ ପରିସ୍ଥିତିର ଦାସ। ବାଧ୍ୟ ହେଇକି ଅଲଗା ଅଲଗା କାମକୁ ଆଦରି ନଉଛନ୍ତି।
ମୁ ସେ ଅଲଗା ଅଲଗା ଅଲଗା ଅଲଗା ପନ୍ଥା ଆପଣଉଛନ୍ତି, କିନ୍ତୁ ଗୋଟେ ସଫଳ ଚାଷୀ ଯିଏ ପ୍ରକୃତରେ କେବଳ ନିଜର ପରିବାରର ଆର୍ଥିକ ଉନ୍ନତି କରନ୍ତି ନାହିଁ, ତା ଛଡା ଦେଶର ଖାଦ୍ୟ ସୁରକ୍ଷାାରେ ମଧ୍ୟ ତାଙ୍କର ଗୁରୁ ଣ୍ଣ ଅବଦାନ ହୋଇଥାଏ। ଜଣେ ଗୋଟେ ସଫଳ ଚାଷୀ ଯଦି ପାଖରେ ପରିଶ୍ରମ ଥିବ। ଧୈର୍ଯ୍ୟ ଥିବ। ନୂଆ ଚିନ୍ତାଧାରା ଥିବ। ଅନ୍ୟ ଚାଷୀ ମାନଙ୍କର ପ୍ରେରଣାର ଉତ୍ସ ଥିବ। ତେଣୁକରି ସମାଜ ପାଇଁ ଇ ଚାଷୀ କୂଳ ଗୋଟେ ସମାଜ ଜା ଥିର ମୂଲ୍ୟବାନ ସମ୍ପଦ ଚଷା କୁଳ।
ନାହିଁ ସେ ସେଇଟା ତ ଆମେ ଯେତେବେଳେ ମାନେ ଉଁ କଥାରେ ଖାଲି କହିଦେଲେ ହବ ନାଇଁ ନା। ସମାଜର ବି କିଛି ଚାଷୀଙ୍କ ପାଇଁ ମାନେ ଇଏ ଅଛି ଦାୟିତ୍ୱ, ଯେମିତି ଚଷା ପୁଅର କର୍ତ୍ତବ୍ୟ ସିଏ ଉ ଖାଦ୍ୟ ଶସ୍ୟ ଉତ୍ପାଦନ କଲା ସମାଜକୁ ଦେଲା, ସମାଜର ବି କେମିତି ସେମିତି ଆପୋଷ ଭାବରେ କଣ, ତା ପତି ସେଇ ଚଷା ପିଲାଟି ପ୍ରତି କିଛି ତ ଦାୟିତବୋଧ ଅଛି। ଯଦି ସମାଜ ତାକୁ ନଦେଲା ରି-ମାନେ ବଦଳରେ, ତ ସେ ବାଧ୍ୟ ହେଇକି ଆଉ କଣ କରିବ। ମୁଁ ଯଦି କିଛି ଦଉଛି, ମତେ ତ କିଛି ତାର ବଦଳରେ ମିଳିବା ଦରକାର ନା, ଦେଖନ୍ତୁ ଆ ମୁଁ ଯଦି ଚାଷ ଟିକେ କରିବି, ଯଦି ଧରାଯାଉ ଧାନ ଚାଷ ଟିକେ କରିଛି। କୌଣସି ମତେ ଦେଖୁଛନ୍ତି ଜଳବାୟୁ ପ୍ରଭାବ ଜଳବାୟୁ ପ୍ରଭାବରେ ବର୍ଷା ହେଲା ନାହିଁ, ଦଶ କୋଡିଏ ଦିନ୍ ପର୍ଯ୍ୟନ୍ତ। ଯଦି ମୋ କ୍ଷେତ ପାଖରେ ଥିବ ଜଳସେଚନର ସୁବିଧା ମୁଁ ଆରାମ ସେ ପାଣି ମଡେଇଦେବି ମତେ ଆଉ କିଛି ମାନେ ମୋ କିଛି ବି କ୍ଷତି ହବନି ଫସଲ, କିନ୍ତୁ ଯଦି ସେଇ ସୁବିଧା ଟି ନଥବ ବର୍ଷ ଜାଗ ର ପରିଶ୍ରମ ମୋର ଶେଷ କୋଡିଏ ଦିନ ରେ ସରିଯିବ। ବୁଝିପାରୁଛନ୍ତି ନା, ଆଉ ଯୋଉଠି ଟା କି ଆମ ମାନେ ଦେଶରେ ହଉଛି, ଆପଣ ଯୋଉ ଏରିଆ ମାନେ ପ୍ରାୟ ଏ ଏଟି ପର୍ସେଣ୍ଟ, ସେଭେଣ୍ଟି ପର୍ସେଣ୍ଟ ବିଲରେ ବୋଧେ ମାନେ ଜଳସେଚନ ବ୍ୟବସ୍ଥା ନଥିବ। ମୋତେ ଯାହା ଲାଗୁଛି, ଆଉ ତାପରେ ଯଦି ବି ଯଦି ବି ସେସବୁ କି ସାରିକି ଲୋକ ମାନେ କଣ, ଧା ଧାନ ଅମଳ କରିଦେଲା ଆଣିକି। ତାପରେ ନେଇକି କଣ କରିବ, ନା ମଣ୍ଡିରେ ବିକିବ। ସେ ମଣ୍ଡି କୁ ଦବାକୁ ବି ସିଏ ମାନେ ଭୀଷଣ ଇଏ ମଣ୍ଡିରେ ଧାନ ପଡି ପଡି ବର୍ଷ ମାସ ପୁରା ଅ ଯୋଉ କହିଲା ଭଳିଆ ସେ ପ୍ ଚି ସଢି ଯାଉଛି। ଆଉ କୋ-କୋଉ ଭରସାରେ ଚଷା ପିଲା ଚଷା କାମ କରିବ କୁହନ୍ତୁ?
ସମାଜର ସମାଜର, ମଧ୍ୟ ଆବଶ୍ୟକତା ଅଛି। ସରକାରୀ ପ୍ରୋତ୍ସାହନ ମଧ୍ୟ ଆବଶ୍ୟକତା ଅଛି। ଯେତେବେଳେ ଗୋଟେ ଚାଷ କାର୍ଯ୍ୟରେ ଚାଷ କାର୍ଯ୍ୟରେ ମାନେ ଆର୍ଥିକ୍ ଭାବେ ଉନ୍ନତି ହେଇ ପାରୁନାହିଁ। ହଁ କୋଉଠି ନା କୋଉଠି ସ୍ୱାଭାବିକ ସେତିକି ହେଇପାରୁନାହିଁ। ସେଇଠି ଚଷା କୂଳରେ ଚାଷ ପ୍ରତି ବିମଖ ହେଉଛନ୍ତି। ତ ତେଣୁ ସରକାରୀ ପ୍ରୋତ୍ସାହନ ମିଳିପାରନ୍ତା। ତେବେ ଚାଷ କାର୍ଯ୍ୟରେ ଯେଭଳି ଭବେ ଅନ୍ୟାନ୍ୟ ଦେଶରେ ଚାଷୀ ପାଇଁ ଚାଷ କାର୍ଯ୍ୟ ପାଇଁ ନିଶ୍ଚିତ ଭାବେ ଆଧୁନିକ ଉପକରଣ
ଖାଲି ପ୍ରୋତ୍ସାହନ ହେଇଗଲେ ହେଇଯିବନି, ସେମିତି ବି ମାନେ କଣ ଭିତ୍ତିଭୂମି ବି ଥିବା ଦରକାର। ମାନେ ସାର ସୁବିଧାରେ ମିଳିପାରୁଥିବ। ଜଳ ସେ ଚନ ସୁବିଧା ଥିବ। ଫସଲ ଉତ୍ପାଦନ ହେଲା ଅମଳ ନେଇକି ଯାଇକି ତଳୀକରଣ ଭଣ୍ଡାର ଥିବ, ସେଠି ରହିପାରୁ ଥିବ ମଣ୍ଡିରେ ଧାନ ପଡିଲେ ଆଜି ପକେଇବ ଚାଷି କାଲି ଧାନ ଯାଉ ଯାଇ ପାରୁଥିବ। ସାଙ୍ଗେ ସାଙ୍ଗେ ତାକୁ କଣ ଉଁ ପଇସା ମିଳି ପାରୁଥିବ ଏଇ ସବୁ ହେଲେ କଣ ଆଗ୍ରହ
ହୁଁ ହୁଁ। ହେଇପାରିବା ହେଇପାରିବା ସରକାରୀ ସରକାରୀ ସ୍ତରରେ ପ୍ରଶାସନିକ ସ୍ତରରେ ଯଦି ପ୍ରଶାସନ ପ୍ରୋତ୍ସାହନ ମିଳିବ ଗୋଟେ ଚାଷୀ ପାଇଁ ଭାବିବାର ଆବଶ୍ୟକତା ଅଛି କାରଣ ଦେଶର ଚଷା ଚଷା ଗୋଟେ ଦେଶର ସମ୍ପଦ ଆଉ ଦେଖନ୍ତୁ ଯେଉଁ ଦେଶରେ ସୁନ୍ଦର ଭାବେରେ ଚାଷ କାର୍ଯ୍ୟ ହୁଏ ସେ ଦେଶର ବା ଆର୍ଥିକ ଉନ୍ନତି ମଧ୍ୟ ହୁଏ ଆଉ ମେରୁଦଣ୍ଡ କଥା କହିଲେ। ନିଶ୍ଚିତ ଭାବରେ ଚାଷୀ କାର୍ଯ୍ୟକୁୁ ଅଧିକ ପ୍ରୋତ୍ସାହନ ମିଳିବା ଆବଶ୍ୟକତା ଅଛି। ଆଗାମୀ ଭବିଷ୍ୟତରେ ମଧ୍ୟ ଯେତେବେଳେ ଯେତେବେଳେ ଏବେ ଚଷା କୂଳ ଆମେ ଦେଖୁଛେ ବୁଢି ଲୋ ପାଇବାକୁ ଯାଉଛି ଚାଷ ପ୍ରତି ଆଗ୍ରହ ଆଉ କାହାର ନାହିଁ ଏ ପରିସ୍ଥିତିରେ ଆମ କୁ ଆହୁରି ମଜବୁତ କରିବାର ଅଛି ଯାହା ଫଳରେ ଗୋଟେ ଉଁ ଚାଷୀଟେ ତାର ଠିକ ଆର୍ଥିକ ମାନଦଣ୍ଡରେ ତାର ଉଁ ଜୀବନ ଭରଣ ପୋଷଣ କରି ପାରିବ ଚାଷ କାର୍ଯ୍ୟ କରି।
ବହୁତ ବଢିଆ କଥା ବହୁତ ବଢିଆ କଥା କହିଲେ ଆଉ ଆପଣଙ୍କ ସାଙ୍ଗରେ କ ଥା ହେଇକିି ଭଲ ଲାଗିଲା ଯାହା ହଉ
ମୁଁ ବି ଚାଷ କାର୍ଯ୍ୟ ଆରମ୍ଭ କରିବି ଆପଣ ବି କରନ୍ତୁ ଏଇଭଳିଆ ମାନେ ସମବେଦନା ଭାବେ ଗୋଟେ ସଂସ୍କାର ଆଣିବା ଏବଂ ସାମୁହିକ ଭାବେ ଗୋଟେ ପ୍ରେରଣା ସୃଷ୍ଟି କରିବା।
ଠିକ୍ ଅଛି ଆଜ୍ଞା ଠିକ ଅଛି ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।
ମୁଁ ରହିଲି।